ହ୍ୟାଲୋ ଶୁଭୁଛି?
ହଁ ଶୁବୁଛି।
ଆଉ କଣ କରୁଛ ଏଇକାଁ?
ବସିଚି ଟିଭି ଦେଖୁଛି ଆଉ ସିରିଏଲ ଦେଲା ତ ଏଇଙ୍କା।
ହୁଁ ଆଉ ଆଉ ସନ୍ଧ୍ୟାବେଳେ କଣ ଖାଇବା?
ସନ୍ଧ୍ୟା ବେଳେ-ଏ-ଏ ଦେଖିବା କଣ ଗୋଟେ ଖାଇବା ଇପି ଫିପି କରିକି ଆଉ।
ହୁଁ-ଉ-ଉ-ଉ। ଇପି ମାନେ ଇପି କେମିତି ମାନେ ପାଣି ବାଲା ନା ଶୁଖା କେମତି କରୁ? ହଁ
ମୁଁ ତ ପାଣି କରିଦିଏ ଟିକେ, ଅଳ୍ପ ପାଣି ରହିବ ଟିକେ ଆଉ।
ଉଁ-ଉ-ଉ-ଉ ମତେ ତ ପୁରା ପାଣି ବାଲା ହିଁ ଭଲ ଲାଗେ ମାନେ ଇପି ସୁପ୍ ଯଉ ସେମିତି ଖାଇବାକୁ ଭଲ ଲାଗେ, କିଛି ନାହିଁ କାମ ଖାଲି ପାଣି-ଇ-ଇ-ଇ ଫୁଟେଇ ଦବ ଟିକେ ଲୁଣ ପକେଇଦବ ଆଉ ଇପି ପକେଇଦବ ଇପି ଟିକେ ସିଝି ଗଲେ ମସଲା ପକେଇଦବ ଖାଇବା ମସ୍ତ ଲାଗେ। ଆଉ ଟିକେ ଲଙ୍କା ଗୁଣ୍ଡ ଛିଞ୍ଚିଦବ। ଥଣ୍ଡା ପାଗରେ ସେଟା ଖାଇବ ବର୍ଷା ବାଗରେ ବଢିଆ ଲାଗିବ। ହୁଁ-ଉ-ଉ। ମୁଁ କଣ କହୁଥିଲି କି ରଥଯାତ୍ରା ରଥଯାତ୍ରା ବିଷୟରେ ତୁ କଣ ଜାଣିଛୁ?
କଣ?
ରଥଯାତ୍ରା ବିଷୟରେ କଣ ଜାଣିଛୁ?
ଜାଣିଛି ରଥଯାତ୍ରା ହୁଏ।
ମାନେ ରଥଯାତ୍ରା କାହାର ଗୋଟେ ପର୍ବ କହିଲୁ? ମାନେ ରଥଯାତ୍ରା କାହାର ବଡ ପର୍ବ?
କାହାର?
ରଥଯାତ୍ରା ହିନ୍ଦୁ ମାନଙ୍କର ହେଲା ଗୋଟେ ପ୍ରଧାନ ପର୍ବ। ହଁ। ଆଉ ଏଇଥିରେ-ଏ-ଏ ଆମର କାହାକୁ କାହାକୁ ପୂଜା ହୁଏ, କୋଉ ଠାକୁରଙ୍କୁ ପୂଜା ହୁଏ?
ଜଗାଆନ୍ଥ।
ହଁ ଜଗନ୍ନାଥ, ବଳଭଦ୍ର, ସୁଭ୍ ଅଦ୍ରା ଆ ଦେଉଳରୁ ବାହାରିକିନା ର ଥ ଉପରେ ବିଜେ ହୁଅନ୍ତି ରଥଯାତ୍ରା ଦିନ। ହଁ ଏଇଟା କୋଉ ମାସରେ କହିଲୁ ସବୁ ବର୍ଷ ମାନେ ଆଷାଢ ମାସରେ ହୁଏ। ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ-ଏ-ଏ-ଏ ରଥଯାତ୍ରା ହୁଏ। ଆଉ ସେଇଟାକୁ ଆ ମାନେ ଆଉ ଗୋଟେ କୋଉ ନାଁରେ ଆମେ ଜାଣିଛେ ର ରଥଯାତ୍ରା ଆଉ ଗୋଟେ ପୁଣି କହନ୍ତି ନା ନାଇଁ। ବାହୁଡା ତ ସନ୍ଦି ଘୋଷ ଯାତ୍ରା ଆଉ ଗୋଟେ କହନ୍ତି ଗୁଣ୍ଡିଚା ଯାତ୍ରା ବି କହନ୍ତି।
ହଁ ଗୁଣ୍ଡିଚା-ଆ-ଆ ମନ୍ଦିରକୁ ଯାଆନ୍ତି ନା ସେଥିପାଇଁ ଗୁଣ୍ଡିଚା ଯାତ୍ରା ଆଉ।
ହଁ ଅ ରଥଯାତ୍ରା ଯୋଉ ହୁଏ ଜଗନ୍ନାଥଙ୍କ ରଥର ନାମ କଣ?
ନନ୍ଦିଘୋଷ।
ହଁ ଜଗନ୍ନାଥଙ୍କର ରଥର ନାମ ହେଲା ନନ୍ଦିଘୋଷ, ବଳଭଦ୍ରଙ୍କର ରଥର ନାମ ତାଳ ଧ୍ୱଜ ଆଉ ସୁଭଦ୍ରାଳଙ୍କର ରଥ ନାମ ହେଲା ଦେବଦଳନ ହେଲା।
ହୁଁ।
ତାଙ୍କ ଦେ ତାଙ୍କ ରଥକୁ ଦେବୀ ରଥ ବି କୁହାଯାଏ ହେଲା ଆ-ଆ ଏଇ-ଇ-ଇ-ଇ ଯେତେବେଳେ ଠାକୁର-ଅ ବସି ଥିବେ ରଥରେ ସେଠାରେ ଯୋଉ-ଉ-ଉ ଠାରେ ବହୁତ ଲୋକ ଅସଂଖ୍ୟ ଲୋକ ଥାଆନ୍ତି ମାନେ ଏତେ ଲୋକ ଯେ ଗଣି ବି ହବନି ବହୁତ ସାରା ଭକ୍ତ ଆସିଥାନ୍ତି, ଆଉ ତାଙ୍କ ଯୋଉ ଅଛି ରାଜା ହଁ ତାଙ୍କର ଅଛି ସୁନା-ଆ-ଆର ସୁନାର ଖଡିକା-ଆ ସେଥିରେ ରାଜା ସେରା ପହଁରା କରନ୍ତି ମାନେ-ଏ-ଏ ତା ଆମର କେମିତି ମାନେ-ଏ-ଏ ଆମକୁ କହୁଛି ଓଳା ଓଳି ଛୋଟ ଜାତି କରନ୍ତି ତେଣୁ ତାଙ୍କର କିଏ ମାନେ ସ୍ଵୟଂ ରାଜା ହିଁ ତାଙ୍କର ଓଳାନ୍ତି। ସେଇଟାକୁ ଛେରା ପହଁରା ବି କୁହାଯାଏ। ହଁ ସେ ତାଙ୍କର ଥାଏ ସୁନାର ଖଡିକା ଝାଡୁ ଥାଏ ସେଥିରେ ସିଏ ଓଳାାନ୍ତି ତାକୁ ଛେହରା ପହଁରା ବି କୁହାଯାଏ। ଆଉ ସେତେବେଳେ ତ ଯେତେବେଳେ ଠାକୁର ଆମର ଦେଖୁଥିବ ବାହାଡା ଯାତ୍ରା ହଉଥିବ ତାଙ୍କର ଫାଷ୍ଟ ଠାକୁର ବାହାରିକି ଆସନ୍ତି ମନ୍ଦିର ଭିତରୁ ଆସିକି ରଥରେ ଗୋଟେ ଗୋଟେ ଠାକୁର ଆସିକି ରଥରେ ବସନ୍ତି ବିଜେ ହୁଅନ୍ତି ଆ ସେଠି ସବୁ ମାନେ ଗୀତ ବାସ ଗୀତ ମାନେ ଝାଞ୍ଜ ହଉ ମୃଦଙ୍ଗ ଆଉ ଲ ଲୋକଙ୍କ ତାଳିରେ ତ ମାନେ ମନ ଇଏ ଯାଉଥିବ ନା ଆମେ କିଛି ତ କିଛି ଜଣା ହିଁ ପଡିବନି ଖାଲି ଇଛା ହୁଏ ଠାକୁରଙ୍କୁ ଦେଖିବୁ କେମତି। ଯେତେ ଭିଡ ବି ହଉ ନା। ଏଠି ବହୁତ ଲୋକ ପୁରିକି ଆସିଥାନ୍ତି।
ହଁ ସବୁଆଡୁ ଲୋକ ଯାଆନ୍ତି ସବୁ ଜିଲ୍ଲାରୁ ସବୁ ଇଏ ରୁ
ହଁ।
ସବୁ ଗାଁ ରୁ ବି ଲୋକ ଯାଇଥାନ୍ତି ହଁ ଓଡିଶା ବାହାରେ ବି ଲୋକ ଆସି ରହୁଛନ୍ତି ଏବେ ବି
ହଁ ଆଗରୁ ସେମାନେ ସବୁ ତାଙ୍କର ହୋଟେଲ ମାନଙ୍କରେ ବୁକିଂ କରିଦେଇଥିବେ। ହଁ ବହୁତ ସାରା ଲୋକ ହଁ।
ଆଉ ଯାହାର ଘର ପାଖରୁ ତ ସେଇଠିକା ଲୋକ ଭଲସେ ଦେଖୁଥିବେ ଭଲସେ ଇଏ କରିଥିବେ।
ତାଙ୍କର ସବୁ ବର୍ଷ ଦେଖୁଥିବେ ଆରାମସେ
ହଁ।
ହୁଁ ଆଉ ଉ ତାଙ୍କର ସେଇଠୁ ରଥ ଭିଡା ହେଇକି ଯାଏ ଗୁଣ୍ଡିଚା ମନ୍ଦିର ମାଉସୀମା ମନ୍ଦିର ଯାଏ। ହଁ ଯଦି ସକାଳୁ ଭିଡା ହବ ନା ଆନାମ୍। ତଥାପି ଆସୁ ଆସୁ ଏଗାରଟା ବାର୍ଟା ହେଇଯଏ ଗୋଟେ ଦିଟା ବି ହେଇଯଏ ବେଳେ ବେଳେ ସନ୍ଧ୍ୟା ପୂର୍ବରୁ ଯୋଉ ଯାଏ ଯାଇ
ହେଟିଯାଇଁକି ବି ତାଙ୍କର ରାତି ଆଠଟା ନଅଟା ଯାଇ ପହଞ୍ଚିଲଣି ମାସୀ ମନ୍ଦିର ନଅ
ହଁ କିନ୍ତୁ ସନ୍ଧ୍ୟା ସୂର୍ଯ୍ୟ ଯଦି ଅସ୍ତ ମାନେ ଉର୍ଦ୍ଧ ଅସ୍ତ ହେଇଯିବେ ଆଉ ତାଙ୍କର ଭିଡ଼ା ହେବନି ରଥ ଯୋଉଠି ରହିଲେ ସେଇଠି ପୁଣି ତା ପୂର୍ବ ଦିନ ଯାଇକିନା ହବ। ତ ତା ପରଦିନ ହବ ହଁ ପୁଣି ଭିଡା ହବ। ପୁଣି ସେ ମାଉସୀ ମା ମନ୍ଦିର ଯିବେ ସେଇଠି ରହନ୍ତି ସା ସାତ ଦିନ ସେଠି ରୁହନ୍ତି ବୋଧେ ପୁଣି ଆସିବେ ବଡଦାଣ୍ଡ ଙ୍କୁ ଆସନ୍ତି ଆସିକି ତାଙ୍କ ସେଠି ପୁଣି ସୁନାବେେଶ ହୁଏ। ଆହୁରି ଯୋଉ ଦିଡାଡ଼େ କଣ ହୁଏ? ଅଧରପଣ ହୁଏ ସେଠି ମାନେ ଅଧରପଣେ ବଡ ବଡ ମାନେ ସରା ଭଳିଆ ଥାଏ ମାଟିର ସେଥିରେ କଣ ତାଙ୍କର ସବୁ ହଁ ଲମ୍ବା ଲମ୍ବା ସର ସରା ସେରା କୁହନ୍ତି ନା କଣ ହଁ ସେ ପଣା ଭଳିଆ କଣ ହେଇଥାଏ ସେଠୁ ଆମର ଯୋଉମାନେ ଅଛନ୍ତି ପଣ୍ଡା ମାନ ସେମାନେ ଭାଙ୍ଗନ୍ତି କୁହାଯାଏ ଯେ ଯୋଉ ଅତୃପ୍ତ ଆତ୍ମା ଉରା ଅଛନ୍ତି ମାନେ ମୁଖ୍ୟ ହେଇନାହାନ୍ତି ସେଇଦିନ ସେମାନେ ସେଇ ପାଦୁକକୁ ପାଇକିନା ସେମାନେ ମୁଖ୍ୟ ହେଇଯାଆନ୍ତି।
ହଁ ତାକୁ ଆମେ ବି
ହଁ ଏବେ ତ ଲୋକ ବି ପାଉଚନ୍ତି କିନ୍ତୁ ତାଙ୍କର ଅଛି ଆଗରୁ କି
ସେଇଟା କିନ୍ତୁ ହଁ ସେ ଆତ୍ମା ମାନଙ୍କ ପାଇଁ ଥିଲା ସେଇଟା।
ହଁ ଅତ୍ରୁତ ଆତ୍ମା ଯୋଉମାନେ ବୁଲୁଛନ୍ତି ସେମାନେ ମାନେ ମୁଖ୍ୟ ହେଇନାହାନ୍ତି ସେମାନେ ସେଇ ପା ପଣାକୁ ପାଇକି ସେମାନେ ମୁଖ୍ୟ ହେଇଯାଆନ୍ତି। ଆଉ ଆଉ କେବେ ବି ମାନେ ଅଛି ତାଙ୍କର ଯାାର ଅଛି ମାନେ ଅଭଡା କେବେ ରାତିରେ ନେଇକି ଆସି ପାରିବନି ଯଦି ବି ଆସିବ ଉ ଆତ୍ମା କୁଆଡେ ପଛରେ ଗୋଡାଏ।
ହଁ ତା ବାସ୍ନାରୁ ଆଉ
ନା ନା ସେମାନେଉଁ କ୍ଷତି ତ କରିବେନି କିନ୍ତୁ ଯିବାକୁ ହିଁ ଦେବେନି। ସେମାନେ ଚାହାନ୍ତି କି ସେମାନେ ବି ମାନେ ସେଇ ଅଭଡା ଖାଇକିନା ସେମାନେ ମୁଖ୍ୟ ହେଇଯାଆନ୍ତି ତାଙ୍କ ଆତ୍ମା। ପୁଣ୍ୟ ହେଇଯାଉ ସେମାନେ ଜମାଛା ଛାଡିବେନି ତାଙ୍କୁ ନଦଲା ଯାଏଁ ମୁଁ ଶୁଣିଛି ନଦେଲା ଯାଏ କୁଆଡେ ସେ ଛାଡନ୍ତିନି।
ମୁଁ ବି ଶୁଣୁଛି କିନ୍ତୁ ମୁଁ କେବେ ଜାଣିନି ହେଇଛି ବୋଲି କୋଉଠି ମୁଁ ଶୁଣିଛି। ଜଣେ ଜଣେ ଯୋଉ ୟୁଟ୍ୟୁବ୍ ୟୁଟ୍ୟୁବର ମାନେ ସେୟା କରୁନାହାନ୍ତି କି ସବୁ ମାନେ ଦେଖଉଛନ୍ତି ସବୁ ନେଇ ଯାଉଛନ୍ତି ସେଠି ଥୋଉଛନ୍ତି ଅଧେ ଯୋଉ ତ ଆତ୍ମାଙ୍କୁ ଡାକୁଛନ୍ତି।
ହୁଁ କଣ ଥିବ ଠାକୁରଙ୍କର।
ହଁ ଆମେ ତ ଜାଣିନୁ ନା ଠାକୁର ହିଁ ଜାଣିଥିବେ।
ହୁଁ ରଥଯାତ୍ରାରେ ତ ବହୁତ ଭିଡ ହୁଏ ସବୁ ବର୍ଷ ଇଚ୍ଛା ହୁଏ ରଥଯାତ୍ରା ଯିବାକୁ ହେଲେ ଯାଇ ହିଁ ହୁଏନି। ଏତେ ଭିଡ ଠାକୁରଙ୍କ ଡୋରି ହିଁ କେବେ ଲାଗୁନି ଏ ବର୍ଷ ଚାଲ ସବୁ ଯିବାରଥ ରଥଯାତ୍ରା ମିଶିକିନା ରଥଯାତ୍ରାରେ ବୁ ଟ୍ରେନ ବି ଭିଡ ରହିବ ଯାଇ ବିି ହବନି।
ହଁ ଟ୍ରେନ୍ ବସ୍ ସବୁ ଭିଡ ରହିବ ତା ଆଗରୁ ହଁ କଲେ ଚଳିବ ତା ଦି ଦିନ ଆଗରୁ କଲେ ରହିବ।
ହଁ ଯାଇକି ରହିବ।
ଏୟା ରହିବାକୁ ପଡିବ ନ ରହିଲେ ଭଲସେ ଦେଖ୍
ଆଉ ରୋ ହୋଟେଲ ନବାକୁ ପଡିବ କିନ୍ତୁ ଓ ମୁଁ ହେଲେ ଅନ୍ୟ ଟାଇମରେ ଯାଇଛି ରଥ ମାନେ ପୁରୀ ଯାଇଛି ଠାକୁର ଦର୍ଶନ ପାଇଁ ରାତିରେ ରହୁ ମାନେ ବଡ ଦାଣ୍ଡରେ ଏତେ ଲୋକ ଶୁଅନ୍ତି। ମାନେ ତାଙ୍କ ସହ ବିଶ୍ଵାସ ଅଛି ମାନେ ଟିକେ ଜଗୁଛନ୍ତି ବହୁତ ପୋଲିସ ସେଇଆ ମାନେ ଏତେ ବିଶ୍ୱାସି ସେମିତି ଶୋଉଛନ୍ତି ବଡ ଦାଣ୍ଡରେ ପାରିକିନା। ତାଙ୍କୁ ଆଉ ଗୋଟେ ଦ୍ୱାର କୁ ନେଇଯାଉଛନ୍ତି ସେଠି ପବନ ବି ଦଉଛି ଲାଇଟ୍ ବି ଲାଗିଛି ମାନେ କିଛି ଡର ଭୟ ହିଁ ନାହିଁ ଏତେ ଲୋକ ଶୋଉଛନ୍ତି ନା। ହୁଁ ବହୁତ ଭଲ। ପରିବେଶ ତ ଏବେ ବହୁତ ଭ ଆଗେ ମାନେ ଲାଟିନ ହେରିକା ନଥିଲା ଏବେ ତ ସବୁ ଲାଟିନ୍ ବାଥରୁମ ହେଇଗଲାଣି ଆରାମ ସେ ହଁ ଆଗେ କଣ ଥିଲା ମାନେ କିଛି ନଥିଲା ମାନେ କୋଉଠି ବସି ସିବୁ ବୋଲି ବି ନଥିଲା। ଏବେ ତ ମନ୍ଦିର ବାହାରେ ସବୁ କରିଦେଇଛି ହୁଁ। ମାର୍ବଲ ହେଲା ପଡିଯାଇଛି ସବୁବେଳେ ଟାଇଲ ପଡିଯାଇଛି ପଥର ମାନେ ପୁରା ପରିବେଶ ପୁରା ସଫା ମାନେ ତମେ ତଳେ ବି ଚାହିଁଲେ
ସୁନ୍ଦର ସୁନ୍ଦର ଫୁଲ ଗଛ ସବୁ ଲଗେଇଦେଇଛନ୍ତି। ହୁଁ ସେଇପାଇଁ ଭଲ ଲାଗୁଛି ଆଉ ବସିବାକୁ ଆଉ ପବନ ଫବନ ଦଉଛି।
ହୁଁ। ସେଡ଼ୁ ବସିଥିଲେ ବି ସେଠିକି ଯିବ ମାନେ ଗୋଟେ ମାନେ ଶାନ୍ତ ଶାନ୍ତି ଲାଗିବ ମାନେ ଗୋଟେ ଦୁଃଖ ଥିବ ମନରେ ସେଠି ବସି ସିଏ ମାନେ ସବୁ ଭୁଲିଯିବ ଠାକୁରଙ୍କ ଦେଖିଲେ ହୁଁ। ତାପରେ ଠାକୁରଙ୍କର ଯେତେବେଳେ ଆସନ୍ତି ସାତ ସାତ ଦିନି ପରେ ବଡ଼ଦାନକୁ ଆସନ୍ତି ଲକ୍ଷ୍ମୀ ମାବି ରାଗିଥାନ୍ତି। କଥାରେ ଅଛି ତାଙ୍କୁ ତାପରେ ଲକ୍ଷ୍ମୀ ମା ତାଙ୍କ ରସଗଲା ହଁ। ରସଗୋଲା ନେ
କଣ୍ ଭାଙ୍ଗି ଦିଅନ୍ତି ତାଙ୍କ ଚକନା କଣ। ତାଙ୍କ ଚକଣ କଣ୍ ଭାଙ୍ଗି ଦିଅନ୍ତି ନ୍ତରାଗି ଠାକୁର?
ହଁ। କଣ୍ ଥିବ ଠାକୁରଙ୍କର ସେମନେଇବା ପାଇଁ ରସଗୋଲା ନେଇକି ଆସନ୍ତି। ହଁ ମାସିକରୁ କିତାଙ୍କ ଲକ୍ଷ୍ମୀଙ୍କୁ ମନେଇ ପାରିବେ କିରା ନାଇ ତମକୁ ଆର ବର୍ଷବି ନେଇକି ଯିବୁ କିନ୍ତୁ କୋଉ ବର୍ଷ ନିଅନ୍ତିନି ଭାଇ ଭଉଣୀଙ୍କ ସ ତ ଯାଆନ୍ତି ଭାରି ହୁଁ। ହଅ ଏଇବର୍ଷ ଆମେ ମିଶିକି ସବୁ ଯିବା।
ହୁଁ।
ପୁରୀ ଜିବା ଏବର୍ଷ ମିଶିକିନା ଠାକୁ ଠାକୁର ଯେତେବେଳେ ବାହାରିଥିବେ ଆମେତ ରଥଯାତ୍ରା ବେଳେ ଯାଇପାରିବାନି ଆମେ ସୁନାବେଶଦିନ ଯାଇପାରିବା। ସୁନାବେଶରେବି ରାତିରେ ଗଲେ ମାନେ ବାରଟା ପରେ ହେଲେ ଠାକୁରଙ୍କୁ ଗଲେ ଦେଖିପାରିବ। ବାରଟା ପରେ ଗଲେବି ଲୋକ ସବୁବେଳେ ସେଠି ମାନେ ଯାମ୍।
ହୁଁ ତମେପା ତିନିଟାରୁ ତିନ୍ ତିନିଟାରୁ ପିଟୁଛି ପହଡ଼ ଫୁଣି।
ହଁ ମନ୍ଦିରତ ଫିଟୁଚି ସେତେବେଳେ ଠାକୁର ବାହାରେ ଥିବେନା।
ହଁ। ସେରାତି ଯାଙ୍କ ବାହାରେ ରହନ୍ତି ଦିନ ଯାକ ରାତି ଯାକ।
ହଁ ହଁ ବାହାରେହିଁ ରୁହନ୍ତି ସିଏ ବୋଧେ। ବୋଧେ ରୁହନ୍ତି ହଁ ନା ନା ଏତେ ଅଛି ହନ୍ତିନା ପୋଲିସ୍ ସବୁ ଅଛନ୍ତି ଜଗିକିନା ଚୋରି କେମିତି ହେଇଯିବ।
ହଁ।
ହୁଁ ବହୁତ୍ ପୋଲିସ୍ କ୍ୟାମେରାବି ଲାଗିଥିବ। ହଁ ରଥଯାତ୍ରା ସଇଲେ ଅ ଯେତେବେଳେ ଠାକୁର ରହିଥିବେ ନହେଲେ ମାଉସୀମା ମନ୍ଦିରରେ ଥିଲାବେଳେ ଯାଇକି ଦେଖିପାରିବା ଆରାମସେ। ହୁଁ। ମାଉସୀମା ମନ୍ଦିର ଗଲେ ମାଉସୀମା ମନ୍ଦିରରେ କି ଜାମ୍ ହଉଥିବେ କିନ୍ତୁ ଲାଗୁନି ମାଉସୀମା ମନ୍ଦିର ଥିଲାବଳେ ଆମେ ଯିବା। ଠାକୁରଙ୍କୁ ଦେଖିବା ଭଲସେ ଆଉ ମନ୍ଦିର ଭିତରେ ତ ଦେଖି ହଉନିନା ଭଲରେ। ସେତେବେଳେ ହିଁ ଠାକୁରଙ୍କ ଫଟୋ ହିଁ ଉଠି ପାରିବ ନହେଲେତ ମନ୍ଦିର ଭିତରକୁ ଫୋନ୍ ଆଲାଉ ନାହିଁ।
ହୁଁ।
ହଉ ଏଥର ଯିବା ଆଉ।
ହଁ।
ହଉ ଉରଖୁଚି ହଁ।